ହାଲୋ।
ହଁ ଭାଇ କେମିତି ଅଛ?
ହଁ ଭାଇ ଭଲ ଅଛି।
ହଁ ଆମେ ବି ବୋହୁତ ଭଲରେ ଅଛୁ, ଆଉ ଆପଣ କଣ ସକାଳୁ କିଛି ଭୋଜନ କରିସାରିଲେଣି?
ଭାଇ ଶୁଭ ସକାଳ।
ଆଜ୍ଞା ଆଜ୍ଞା ଶୁଭ ସକାଳ।
ହୁଁ ନାଇଁ ସକାଳୁ ଭୋଜନ କଣ ଏଇ ଆ ବର୍ଷା ତ ହଉଚି। ସକାଳୁ ଉଠିଲୁ ନଈକି ଗଲୁ ଗାଧେଇ ଆସିଲୁ। ଗାଧେଇ ଆସି ଠାକୁର ପୂଜା କଲୁ। ଠାକୁର ପୂଜା ସାରିକିରି ବୋଉ କୁ ବୋଉ କାମ ସାରିକିରି ମୁଁ ବିସ୍କୁଟ ଖାଇକିରି
ହୁଁ
ତମ ସାଙ୍ଗେ ହେଇକି ତମେ ଫୋନ କଲ ମୁଁ କହିଲି ଆ ଟିକେ କଥା ହେଇଯିବା ଆଉ କହୁନାହାନ୍ତି ତମେ କଁ ପଣ ସକାଳୁ ଖାଇଲେଣି?
ଉମ୍ ଖାଇ ତ ଲେଣି କିନ୍ତୁ ଆପଣ ଯୋଉ କହିଲେ ସକାଳୁ ଗାଧେଇଲି ଏତେ ସକାଳୁ କଣ ପାଇଁ ଗାଧଉଚନ୍ତି?
ସକାଳୁ ଆଜି ଟମେ ସମୟ ଦେଖିନା ଆସି କେତବେଳେ ହେଲାଣି ସମୟ ଆସିବା ସାଢେ ଦଶ ହେଲାଣି ତଥାପି ମୁଁ ଗାଧେଇ ପଡ଼ୁଚି। ଆଠ୍ ଟା ସାଢେ ଆଠ୍ ଟା ଭିତେରେ ଗାଧେଇ ପଡ଼ୁଚି। ଆଗେ ଟିକେ ବିଳମ୍ବ ଆଗେ ଟିକେ ବିଳମ୍ବ କର ସିଏ ଏବେ ଟିକେ ମାନେ ଶୀଘ୍ର ଗାଧେଇ ପଡ଼ୁଚି ଆଉ।
ମାନେ କେ ଆପଣ କେତଦିନ ହବ ଅଭ୍ୟାସ କଲେଣି ତଥାପି?
ତଥାପି ଇଏ ଯେ ମାସେ ଦି ମାସ ହେଇଯିବ ଆଉ ଅଭ୍ୟାସ ହେଇଗଲାଣି ଆଉ।
ଯାହା ହଉ ଏଟା ଏଟା ଭଲ ଅଭ୍ୟାସ ଯେ। ଆଉ ଖାଇବା କିଛି କରି ନାହାନ୍ତି ସକାଳୁ?
ହଁ ହଁ ମା ବିସ୍କୁଟ ଖାଇଚି ଆଉ କିଛି ଖାଇନି ଖାଇବି ଯାଉଚି ଆଉ କିଛି ସମୟ ପରେ ଭୋକ ହଁ କଲାଣି ଆଉ ଟିକେ ଗଲେ ଖାଇବ ତମେ ଫୋନ କରୁଚ କଥା ହେଇସାଇଲା ପରେ ଯିବି ଖାଇବି ଆଉ ଆଜି କଣ ଆଉ ଗାଧୁଆ ବେଳେ ଗାଧୁଆ ପାଇଁ ଆଜି କଣ ମାନେ ଉମ୍ ଯୋଜନା ଅଛି ମାନେ ଖାଇ
ଦେଖନ୍ତୁ ସେମିତ ତ କିଛି ମୁଁ ଭାବେ ନା ତଥାପି ଅ ଯଦି କିଛି ନ ପାଇଲି ମୁଁ ଭାତ ଡାଲି ଆଳୁ ଭର୍ତା କରିଦିଏ। ତଥାପି ଯଦି ମୁଁ ଭାବୁଛି ବର୍ଷା କମିଲେ ବେସନ ଟିକେ ନେଇକି ଯିବି।
ହୁଁ।
ଅ ତ ବେସନ ଆଣି ବାଇଗଣ ପକୋଡା କରଦେବି।
ହାଁ।
ହ ବାଇଗଣ ପକୋଡା ଡାଲି ଭାତ ଖାଇଦେବି। ତ ଏମତି ଏମତି ହୁଁ।
ହୁଁ।
ତ ମିଶ୍ଚର୍ ଟିକେ ବି ହଁ କୁହନ୍ତୁ
ହଁ। ଆଚ୍ଛା ଆଉ ସବୁପକାର ତମେ ଗୋଟାଏ ରଖିଚ ମାନେ ବେ ବ ଆଉ ଯୋଜନା କରଚ ଏଇ ସବୁ ଇଏ କରିକି ଖାଇବ ବୋଲି ଆଉ ଭଲ ଭଲ। ଆଉ କଣ ସବୁ ବର୍ଷା ଫର୍ଷା ତ ହଉଚି ଦି ତିନି ଦିନି ହେଲା ହେଲାଣି। ସବୁ ବିଲ ଆଡେ଼ ସବୁ ପାଣି ହେଲାଣି ଲୋକ ଚାଷବାସ ପାଇଁ ସବୁ ପ୍ରସ୍ତୁତ୍ ହେଲେଣି ସବୁ ବାହାର କରିବେ ସବୁ କୋଡିଏ ଗୁ କାଙ୍କଁ ଉଁ ଯିବେ ବିଲୁକୁ ତଳି ପ ନାଳି ପକେଇବେ ତମୁକୁ କଣ ସବୁ ତମ ସାଡେ ଠିକ୍ ଠାକ୍ ପାଣି ହେଲଣି ନା ନାଇଁ?
ଦେଖନ୍ତୁ ଆମ ଇଆଡେ ବି ସବୁ ହଳ ବୁଲି ବିଲ ପୁରା ପାଗ କରାହାଉଛି ଏମିତି ତଳି ପଡ଼ିବ।
ହୁଁ।
ତ ତଳି ପଡ଼ିବ ତଳି ପୁଣି ତଳି ବଢ଼ିବ ତାପରେ ତଳି ପୁଣି ଉପରାଇବା ପାଇଁ ଲୋକ୍ ତାପରେ ତଳି ଉପ୍ରା ସଇଲେ ସେ ତଳି କି ନେଇ ପୋତିବେ ବହୁତ୍ ଅଛି। ପୋତିଲା ପରେ ତା ପୂର୍ ପୁଣି ସେ କଉଦିନ ବଡ଼ ହବ ତାପରେ ଘାସ ବଛା ହେବ ବହୁତ ଧନ୍ଦା ଅଛି।
ହଁ ବହୁତ କାମ ଅଛି ସେଇଟା ତ ଆମେ ତ ଅଳ୍ପ ବହୁତ କିଛି ଜାଣିଛେ ସେଇ ବିଷୟରେ ଆମେ ଆଲୋଚନା କଲେ ବି କିଛି ଲାଭ ନାଇଁ ଲାଭ ଅଛି ଯି ହେଲେ ଆମେ ତ ବେଶୀ ଜାଣିନେ ଯେତିକି ଜାଣିଛେ ତା ବି ସେତିକି କଥା ହବା ଆଉ। ବନ୍ଧୁ ଆଜି ଯୋଉ ବର୍ଷାରେ କୁଆଡେ ଯିବେ ବୋଲି ଅଛି ମାନେ ଯୋଜନା କରିଛନ୍ତି ଯିବେ କୁଆଡେ ନା ନାଇଁ
ଦେଖନ୍ତୁ ମୁଁ ତ ଭାବିଥିଲି ଆଜି ଗୋଟେ ସାଙ୍ଗଘରକୁ ଯିବି କାରଣ ସିଏ କହୁଥିଲା କିଛି ମୋ ପାଇଁ ଖାଇବା କରିବ ଆ ଆ ସେ ଖାଇବାକୁ ଯଦି ଆମ ଘର ଟିକେ ଡାକୁଥିଲା ତ ଅ
ତ କଉଠି ତମ ଗାଁରେ ତମ ସାଙ୍ଗ ଯାାଉ ଥିଲା ଗାଁ ରେ ନା ଏମିତି ପଦାରେ କୋଉଠି ଯିବାକୁ କଣ ଖାଇବାକୁ?
ନାଇଁ ନାଇଁ ଏଇଠୁ ପ୍ରାୟ ତା ଘର ଏଇଠି ଦଶ କିଲୋମିଟର ପାଖାପାଖି ହବ ତ ମୁଁ ଭାବୁଥିଲି ଯିବି ବୋଲି କିନ୍ତୁ ଏ ବର୍ଷାରେ ମୁଁ ହଉଛି ଆଉ ଯାଇ ହବନି ବୁଝିପାରୁ।
ଆଛ ହଁ ହଁ ବର୍ଷା ରେ ଯାଇହବ ତିନ୍ତିବ ଗଲେ କଣ ହଉ କଣ ତୀନ୍ତିକି ଜୁଡୁବୁଡୁ ହେଇ ଖାଇବ ନା କଣ।
ତ ମୋର ଏଇ ଖାଇବା ଟା ଟିକେ ଲସ୍ ହେଇଗଲା। ହୁଁ।
ହୁଁ ହୁଁ ଆଉ କଣ ବନ୍ଧୁ କୁହନ୍ତୁ କଣ ମୁଁ ଶୁଣିଲି କୁଆଡେ? ଆପଣଙ୍କ ମାନେ ବାପା ଏବେ ସେଏ ଆମର ମାଛ ଗୁଡା କଣ ଗୋଟେ କୋଉଠି ମାଗୁର ମାଛ ଧରିକି ଆଣିଛନ୍ତି ଆଜି କଣ କୋଉଠି ତମେ ଯାଇଥିଲେ ତାଙ୍କ ସାଙ୍ଗେ ଧରିବାକୁ ନା ଆଜି ଝୋଳ ହବ ନା କାଲିିକି କିଛି ରବିବାର ଦିନ ତାକୁ ଖାଇବେ।
ଦେଖନ୍ତୁ ବାପା ଆଣିଛନ୍ତି ସେ ତାଙ୍କର କଣ କରିବେ ମୁଁ ଜାଣିନି ମୁଁ ବାପା ତାଙ୍କର ଅଲଗା ଖାଆନ୍ତି ମୁଁ ମର ଅଲଗା ଖାଏ କାରଣ ବାପା ତ ଆଇଁସ ଖାଆନ୍ତି ମୁଁ ମୋର ସାଧା ଖାଏ ତ ମୁଁ ସେଥିନାଇଁ ତ ବସ୍ତ କହିଲେ ନା ତ ଶୀତାନ ମାଚ ମୁଁ କହିଲିନି ଫାଷ୍ଟ ସେ ବେସନ ଆଣିଛି ବୋଲି।
ହଁ ହଁ ହଁ ବୁଝିଲି ଯେ ମୁଁ କଇଲି ନାଇଁ ଓଁ ମୁଁ ଆଉ ଜାଣିଛି କି ତମେ ମତେ ଆ କହିଛ କି କେତେବେଳେ ମୁଁ ଆଇଁଷ ଖାଏନି କେ କହି ତ ମୋର ଆଉ ଧ୍ୟାନସ ନାଇ ପଚାରଦେଲି ନା କିଛି ଅସୁବିଧା ଅଛି କି ବନ୍ଧୁ ଖରାପ ଭାବିଲି କି ପଚାରିଲି ବେଲି ଆଇଁଷ ବୋଲି କାଳେ ସେ ମାଗୁର ଝୋଳ ଖାଇବେ ବୋଲି।
ନାଇଁ ନାଇଁ ନାଇଁ।
ହଁ।
ନାଇଁ କିଛି ଅସୁବିଧା ନାହିଁ ସବୁ କଥା ଜାଣିବାଟା ବି ଠିକ। ତ ପଚାରୁଛନ୍ତି ଭଲ କରିଛନ୍ତି।
ହଁ ଲୋକ ଆମେ ଯେତେ ଶୁଣ ଆମେ ହଁ ଆମେ ଡାକ୍ତରଖାନା ଯାଉଛେ ଯେତେ ସବୁ ଜାଣିଲେ ବି ତଥା ଆମେ ଲୋକଠୁ ପରାମର୍ଶ ନଉଛେ ନା ବୁଝୁଛେ ନା ଆଉ କୋଉଟା କେମିତି କଣ? କୋଉଠିକି ଯିବୁ କଣ ନାଇଁ କହୁଛି ନା ନାଇଁ ସବୁ ଜିନିଷ ଜାଣିଲେ ବି ପୁଣି ପୁନରାବୃତରେ ମତେ ପଚାରିବା ଦରକାର।
ଆପଣ ଆପଣ ଗାଧୁଆଳ କିଛି ରୋଷେଇ କରୁନାହାନ୍ତି ନା କଣ।
ଗାଧ ହଁ ଗାଧୁଆଳେ ମୁଁ ରୋଷେଇ ଆଜି ନାହିଁ କଣ ପାଇଁ? ନା ଆଜି ସେ ବଡ ବାପା କୁ ଫୋନ କରିଥିଲା ତାଙ୍କର ସେ ବଡ ବାବା ପୁଅସାନ ପୁଅର ତାର କାଲି ଗଲା ମାନେ ବାହାଘର କାଲି ଗଲା ଖାଇବା ପିଇବା ସେ ଆଜି ସେ କହିଛନ୍ତି ଆଜି ତାଙ୍କ ଚତୁର୍ଥୀ ପିଣ୍ଡ ପଢିବ ସେ କହିଛନ୍ତି ତମ ଘରେ କିଛି ରୋଷେଇ କରିବନି। ଆମେ ଏଠିକି ଖାଇବ ଆଉ ତମ ବୋଉ ପାଇଁ ନେଇଯିବ। ସେଥିପାଇଁ ମୁଁ ରୋଷେଇ କିଛି କଲି କାଇଁ ରୋଷେଇ କାହିଁକି ରୋଷେଇ କଲେ ଆମ ସବୁ ନଷ୍ଟ ହବ ନା। କିଏ ଖାଇବ? ଆମେ ଦି ଜଣ ଲୋକ ନା ଖାଇବ କିଏ? ସେଥିପାଇଁ ରୋଷେଇ କଲିନି ଆଉ।
ହୁଁ ଭଲ ଭଲ। ଯାହା ହବ ଆଜି କଣ ହବ ତଥାପି ଆଇଟମ୍ କଣ ଜାଣିଛନ୍ତି କଣ ହବ?
ତଥାପି ମତେ ଲାଗୁଛି ଭାତ ତ ପରିବେ ଡାଲି ତ ହବ। ତା ସାଙ୍ଗେ ଗୋଟେ କଣ ପୋଟଳ ବେସନ ବୋଧେ ଯଦି କରିବେ କରିବେ ଖ ଖଟା ଥବ କାଲିର ଖଟା ଲାଗୁଛି କାଲିର ଖଟା ଥବ। ଆଉ ଏଇଟା କଣ ଯି କଣ ଲାଗୁଛି ଇରେ ପୋଟଳ ଭଜା ଫଜା ଯଦି କଣ କରିବେ କରିବେ। ଆଉ ତ ଏ ବର୍ଷ କିଛି ନାଇଁ ନା, ନା କଣ କରିବାକୁ। ଆଉ ଆଇଁଷ ଆଜି କରିବି ନାହିଁ ମୁଁ ତ କହିପାରୁନି। ସେ କରିବି କଣ ମୁଁ ଆଉ ବୁଝିନି ମୁଁ ମାନେ ଅନୁମାନ ଅନୁମାନ କରୁଛି।
ହୁଁ।
ସେ କରିବେ। ଦେଖାଯାଉ କଣ ହବ ସେଠି ଗଲେ ଜଣା ପଡି଼ବ କଣ ହଉଛି?
ଭାବୁଛି
ହଁ।
ଆଉ। ଆଉ ଯୋଉ କୁଆଡ଼େ ବୁଲାବୁଲି ଯାଇନାହାନ୍ତି କରିବାକୁ?
ନାଇଁ ବୁଲାବୁଲି ତ ବର୍ଷା ପାଗ ତମେ ତ ଦେଖୁଛ ବର୍ଷା ପାଗରେ କୁଆଡ଼େ ବୁଲିବା କହୁନ? ଗାଡି଼ ଗୁଡ଼ା ଗା ତ ଯୋଉ ଆମର ମଟର ଯାନ ପଦାକୁ ବାହାର କଲେ ଘରେ ବିଗିଡି଼ବେ କହିବେ କୁଆଡ଼େ ବର୍ଷା ପାଖରେ ଗଲାଣି କାମ ଧନ୍ଦା ନାଇଁ। ଗାଡି଼ ତାକୁ କାଦୁରେ ପୁରା ଆକୁ ପୁରା ତାକୁ ଧ ହଁ। ସେଥିଲାଗି ମନା କରୁଛନ୍ତି ବିଗିଡିି଼ବେ ବୋଲି ଆଉ ଆମେ ତ ଏନ୍ତି ବଇଛୁ ଆଉ।
ହୁଁ ହୁଁ ବି ଆଉ ଆପଣ ମୁଁ ଶୁଣିଛି କୁଆଡ଼େ ଯାଇଥିଲୁ କପିଳାସ?
କଣ କହିଲେ ବନ୍ଧୁ?
ଆପଣ କପିଳାସ ଯାଇଛନ୍ତି କେବେ?
ହଁ ହଁ କପିଳାସ ମୁଁ ଯାଇଛି। କପିଳାସ ଏବେ ଆଉ ଯାଇନି ଆଗରୁ ମୁଁ ଯାଇଛି କପିଳାସ। କପିଳାସ ଯାଇଛି ସାଙ୍ଗ ମାନଙ୍କ ସହ ଯାଇଥିଲି। ଆଉ ଏକା ତ କେବେ ଯାଇନି ସେ ଯା ସାଙ୍ଗ ମାନେ ଫ ଫୋନ୍ ଫାନ୍ କଲେ ବା କେତେବେଳେ କଣ ଗୋଟେଣ ରଖିଲେ ଯୋଜନା ରଖିଲେ ମତେ ଫୋନ କଲେ ଆମେ ଯାଉ
ଆଉ ଆମେ ଥରେ ଯାଇଥିଲୁ କପିଳାସ ବହୁତ କଷ୍ଟ ହେଲା ଚଢି଼ବାକୁ ପାହାଚ ଜାନ୍ ଚନା ହାଁ! ହ୍ୟାଲୋ। ହ୍ୟାଲୋ।
ଡିଆ ସେ ବାଡେ ଗାଡିରେ ବସିକି ପଳେଇଲେନି। ହଁ ହଁ କୁହନ୍ତୁ।
କିନ୍ତୁ ବହୁତ୍ ଭି ଭିଡ଼ ଏତେ ଥିଲା ଯେ, ଗାଡି଼ ଯାଉନଥିଲା ନହେଲେ କାହାକୁ ଇଚ୍ଛା ଅଛି ପାହାଚ ପଟେ ଏତେ କଷ୍ଟ କରିଛି ଯିବାକୁ। ବୁଝି ପାରଲେ। ଯାହା ବି ହଉ ଗୋଟେ ଏକ୍ସସାଇଜ ହେଇଗଲା ବହୁତ ଏଇଟା ବି ଗୋଟେ ବହୁତ
ହଁ ସିଏ ବି ଭଲ କଥା। ଯାଇଛୁ ଯେହେତୁ ଆଉ କଣ ଫେରିକି ଠାକୁରଙ୍କ ପାଖରୁ ଆସିବେ କି? ହଁ ଯାଇଛ ଯେ ଠାକୁର ବାବୁ ଫେରିକି ଆସିବ କି? ହଁ ଯା ହ ଭଲ ହେଲା। ବୁଲି ବୁଲାବୁଲି କରି ଆଇଲେ ଭଲ ହେଲା।
ନା ନା ମୋ କଥା ଶୁଭୁନି କି? ଆରେ ଏକ୍ସରସାଇଜ ଯୋଉଟା ହେଇଗଲା ଯାହା ଖୁସି ଲାଗିଲା।
ହଁ ହଁ ମୁଁ ତ କହିଲି ଭଲ ହେଲା। ଯାଉ ଯାଇଛ ଯାଉ ବୁଲିକି ଆଇଲ ଭଲ ହେଲା ଆଉ। ଆଉ ତ ସାଙ୍ଗ ସବୁ ଯେତକ ସବୁ ଯାଇଥିଲେ ସେ ସବୁ ଚ ଚଢି଼ ଚଢ଼ି ପାଇଲେ ନା ସେ ଚଢି଼ ପାଇଲେନି?
ବହୁତ ସ ଧଇଁ ପେଲି ହେଲା ଭଳିଆ ହେଲେ ତ ତା ବାଟରେ ରହି ରହି ଗଲେ ଆଉ। ଏ ଏକା ଥରେ ତ କେହି ଚଢିପାଇଲେନି
ହୁଁ ହୁଁ।
କିଛି କିଛିଟା ଜାଗାରେ ଟିକେ ଆମେ ବସିଲୁ।
ହଁ ଟିକେ ଦୀର୍ଘ ନିଶ୍ୱାସ ନେଇକିରି ଧୀରେ ଧୀରେ ଗଲେ ଆଉ। ହଁ ଭ
ଆପଣ ସେଠି ଆପଣଙ୍କ ଗାଁ ରେ ବହୁତ ଚରେଇ ଅଛନ୍ତି ବହୁତ ଶୁବୁଛି।
ହଁ ଚରେଇ ନାହିଁ ଏ ବର୍ଷା ଏ ଯୋଉ ବର୍ଷା ପବନ ହେଇ ଚି ମୁଁ ଭାବୁଛି ବର୍ଷା ପବନ୍ ତାଙ୍କ ବସା ଫସା ଭାଙ୍ଗି ଯାଇଛି କି କଣ? ଆଉ ସେ ଯାହା ବି ସେବି ଖାଇବେନି ତାଙ୍କୁ ସିଏ ବି ତାଙ୍କ ଦାନା ଖୋଜିଆ ଯିବେନି କି କୋଉଠି ବର୍ଷା ଫର୍ଷା ହଉଛି ଆଉ ମି ସବୁ ହଉଛନ୍ତିି ଆଉ ସିଏ ଆଉ କ କରିବେ? ନା ଆମେ ମଣିସ ଆମ ଭୋଗ କଲେ ଆମେ ଖାଇଦବା କି ମାଗିଦବା ସିଏ କୋଉଠି ସଂଗ୍ରହ କରିବେ ଖାଦ୍ୟ। ଖୋଜିବେ ଉଣ୍ଡାଳିବେ ତାଙ୍କୁ ସମୟ ଲାଗିବ। ସେଥିପାଇଁ ସେ ପଦା ବାହାରି ଦେଖୁଛନ୍ତି ଏଇ ଯୋଉ ପାଗ କୋଉ ହେଇଛି କେ କାଁ ପେଚରେ ମେଚେରେ ହଉ ଛନ୍ତି ଆଉ
ଏ ପାଗରେ ତାଙ୍କୁ ଟିକେ ପକୁଡି ଦରକାର ତା ଏଇ ପାଗରେ ତାଙ୍କୁ ଟିକେ ପକୁଡି ଦରକାର ମତେ ଲାଗୁଛି। ହେଁ ହେଁ।
ହଁ ପକୁଡି ତାଙ୍କୁ ଛାଣିକିରି କିଏ ଏ ସବୁ କାମ କରି ଏ ସବୁ ଅଛନ୍ତି ହଁ ଲୋ ଲୋକ ଅଛନ୍ତି ସବୁ ଦଉନାହାନ୍ତି କାଇଁ ସବୁ କିଛି କରୁଛନ୍ତି ପକ୍ଷୀ ପଶୁ ପକ୍ଷୀ ପାଇ ପାଇଁ ସବୁ ମାନେ ବ୍ୟବସ୍ଥା ରଖିଛନ୍ତି ସବୁ ଦଉଛନ୍ତି କଣ କୋଉଠି କଦଳୀ କଖାରୁ ଭଣ୍ଡା କା ଟି କିରି ରୁସେଇ
ଆରେ ମୁଁ ଶୁଣିଛି ଗଞ୍ଜାମ ଡିଷ୍ଟ୍ରିକ୍ ରେ ଆରେ ଗଞ୍ଜାମ ଡି ଏତିିକରେ ମୁଁ ଶୁଣିଛି ମାନେ ଏଇ ଯୋଉ ଘର ଚଟିଆ ପାଇଁ ତାଙ୍କର ବାହାରେ ଗୋଟେ ଯେମିତି ଘର ଚ ଟିଏ ବସା କରୁଛନ୍ତି ଯେମିତି ଘର ଚଟିଆ ଅଧିକା ରହିବେ ଜାଣିଛ ନା ନାଇଁ?
ହଁ।
ହୁଁ ସବୁ ଏମିତି ସେ ତାଙ୍କ ସବୁ ପ୍ରତ୍ୟେକ ଘରରେ ଗୋଟେ ଗୋଟେ ମାନେ
ତମେ ବନ୍ଧୁ କହିଲାଠୁ ମୁଁ ତ ଜାଣିଲି ଗଞ୍ଜାମ ଗଞ୍ଜାମରେ କଣ ହଉଛି ମୁଁ ଜାଣିନି ଆଉ କଣ ଗଞ୍ଜାମରେ କଣ ସବୁ ସବୁ ଅଛି ସବୁ ଜିନିଷ ସବୁ ଜାଣିବା ଜିନିଷ ଟିକେ କହୁ ନାହାନ୍ତି ଆମେ ଜାଣନ୍ତୁ।
ଦେଖନ୍ତୁ ମୁଁ ଏଇଟା ଆମର ବହି ଜିକେ ବହି। ଯୋଉ ଯେମତି କରେଣ୍ଟ ଆଫାର ଗୋଟେ ଥାଏ ସେଥିରେ ପଢିଥିଲି ତ ଆମର ଗଞ୍ଜାମ ଡି ଟିକେ ନୁହଁ ତ ମୁଁ ଏତେ ତା ବିଷୟରେ ଜାଣିନି ଆ ତ ମୁଁ ଯୁଆଡେ ବୁଲାବୁଲି କରିଛି ତ ମୁଁ ବେଶୀ ବୁଲେନା ତଥାପି ଯୁଆଡେ ବୁଲାବୁଲି କରିଛି ଯ
ହଁ ଆଉ ବନ୍ଧୁ ବନ୍ଧୁ ମୁଁ ରହୁଛି ମତେ କି ଜଣ ଫୋନ କଲେଣି। ତମେ ରୁହନ୍ତୁ ପରେ ମତେ କେତେବେଳେ ଫାଙ୍କା ହେଇ କଲ କରିବେ ନା କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ମୁଁ ମୋ ଆଡୁ ରଖୁଛି ଏଁ।
ହଁ ଆଜ୍ଞା।